ହଁ ସେଇଆ ହିଁ କହିବୁ, ତୁ କଣ କରୁଛୁ? ଆଁ,
ପଢ଼ାପଢ଼ି ଟିକେ ଚାଲିଥିଲା ଏମିତି ଆଉ।
ହଁ ଆରେ ମୁଁ ଛଅଟା ବେଳେ ତ କତିକି ନଗେଇଥିଲି, କଣ ଖାଲି ବିଜି ଦେଖେଇଲା, କଣ କରଥୁଲ କଣ?
ନାଇଁ ଏଇ ଯାଇଥିଲି ଆମେ ନାଇଁ ନାଇଁ ଯାଇଥିଲି ମା କୁ ନେଇକି ଟିକେ ଆମର ଗୋଟେ ଠାକୁରଙ୍କ ମୂର୍ତ୍ତି ଟା ଭାଙ୍ଗି ଯାଇଥିଲା ତାକୁ ବିସର୍ଜନ କରିବାକୁ ଏଇ ଯୋଉ ସାଇ ମନ୍ଦିର ଯୋଉ ପାଖରେ ଯୋଉ ଅଛି ନଦୀ ଟା ସେଇଠି ବିସର୍ଜନ କଲି, କଣ କିଣାକିଣି ହେଲା ଟିକେ ସଉଦା ଆସିଲୁ ଆଉ।
ଆଚ୍ଛା, ଆଚ୍ଛା ସଉଦା କିଣ ଆଣି ଦେଲ କଣ ମାନେ କଣ ଭୋଜିଭାତ ଅଛି?
ନାଇଁ, ନାଇଁ ସାଉଦ ଆଉ ଯୋଉ ଘର ଦି-ଦୈନନ୍ଦିନକୁ ଦରକାରେ।
ହଁ, ହଁ।
ଆଉ ତୋମେ କୁଅ କୁନୁ ଭାଇ ଚିକୁୁ ଭାଇ କଣ କରୁଛ ସମସ୍ତେ?
ଏ ଆମେ ଏଠି ପାର୍କ ବୁଲିବାକୁ ଆସିଥିଲୁ ତ ଘରେ ଗରମ ହଉଛି, କହିଲେ ପାର୍କ ଟେ ବୁଲ ପଡି ଆସିବା। ଏଇଠି ଆଇଲା ବେଳକୁ ଏ ଦି ଜଣ ଭେଟ ହେଇଗଲେ ଆଉ।
ତୋମେ କଣ ନଥିଲ କଣ କହିଲେ ଚିକୁ ଭାଇ, କୁଆଡେ ଗୋଟେ ଯାଇଥିଲ ବୋଧେ?
ହଁ ମୁଁ ଥିଲି ତାପରେ ବୋଉ ଡାକିଲା, ବୋଉ କହିଲା ଆଇଲୁ ଟି କୋଉ ଦିନ ଷ ନେଇକିଯିବୁ ମୁଁ ଯାଇଥିଲି ସେଇ ସକାସେ ଆଉଥିଲି। ଆଉ ତୋମେ କଣ କହିଲ ଭୋଜି ଭାତ ଅଛି ନା କଣ କହିଲ?
ନାଇଁ ଆଁ ଭୋଜିିଭାତ ନାଇଁ ଆମର ଘରର ମା ର ଦୈନନ୍ଦିନକ ଗ୍ରୋସରୀ ଦରକାର ତ ସେଇଥିପାଇଁ ସିଏ ମୋତେ କହିଲା ଯିବା ପାଇଁ ତ ଆଣି କି ଆସିଲୁ ଆଉ ଭୋଜିଭାତ କିଛି ନାହିଁ।
ରେ ମା-ମାସିକିଆ ସଉଦା ନେଇ ଆସ ନା କଣ?
ଆମର ସଉଦା ସରିଲେ ସଉଦା ଆସେ, ମାସିକିଆ ନାହିଁ, ବାପା ବାପା ମାସିକି ଆଣ ଆଣିଦିଅନ୍ତି।
ଓହୋ, ମୁଁ କହିଲି ତୋମେ ନେଟପ୍ଲିକସ୍ ର ପ୍ରିମିୟମ୍ ଟା ନେଇ ଗଲ, ମୋତେ କେମିତି ଦେଲନି କହିଲ, ଏଇଟା ଠିକ ହେଲାନି। ଏ ଟା ମୋତେ ଭଲ ଲାଗିଲା।
ନାଇଁ ନାଇଁ ନେଟଫ୍ଲିକ୍ସ ଟା ଏକ୍ଟୁଲି ବାପା ପକେଇଛନ୍ତି, ନା ନା ବା ପା ତାଙ୍କ ମୋବାଇଲ୍ ରେ ପକେଇଛନ୍ତି, ତ ସିଏ ସେଇ ମୋବାଇଲ୍ ରେ ତ ମୋବାଇଲ୍ ଦେଖୁନାହାନ୍ତି, ଟିଭିରେ ଆଉ ପକା ହେଇଛି ଖାଲି ଏଇଟା, ଏଇ ପଟ ରୁମ୍ ଯୋଉ କାମ ହେଲା ଟିଭିରେ
ଓହୋ! ଏମିତି କଥା କି? ଆଉ କଣ କରୁଛ କଣ ଏଇନା? ହ୍ୟାଲୋ। ହୁଁ, ମୁଁ କହିଲି ଏଇନା କଣ କରୁଥିଲ? ଉଁ, ଖିଆପିଆ ଶୋଇଲାଣି?
ଏଇ ପଢାପଢି ଚାଲିଛି ଆଉ କଣ କରିବି ହୋ। ଜୀବନଟା ତ ଦ୍ୱାଦଶ ହେଲା ମାନେ ଖାଲି ପଢ଼ା।
ହଁ ଆମେ ବି ପଢୁଛି ନା ଆମର ବି ଦ୍ଵାଦଶ ଆମର ବିଜ୍ଞାନରେ କଟିଥିଲା। ତ ପଢାପଢିରେ କେତେ କଷ୍ଟ ଭାଇ ସେ କଥା ଆମେ ଜାଣିଛୁ। ଇଏ ଆମେ ଏ ଆର୍ଟ୍ସ କମର୍ସ ହେଲା ଯେ ଆମେ ଏତେ ମାନେ ଆର୍ଟସ କମର୍ସ ହେଲେ ଆମେ ସେ ଇଏରେ କରିପାରିବୁ କହୁନୁ? ହେ ଆରସ୍ କମର୍ସ କଥା କହିଲା ବେଳକୁ ଏପଟେ ଚିକୁୁ ଭାଇ ଆମର ଟିକେ
ସିଏ ତାଙ୍କର ଆର୍ଟ୍ସ ପାର୍ଟ୍ସ ପିଲା ତାଙ୍କର ପୁରା ଖୁସି।
ହଁ ଏ ତା ସିଏ କଣ ଜାଣିବେ ଭାଇ ସାଇନ୍ସ ରେ କେତେ କଷ୍ଟ। ଡେଲି ଡେଲି ନୂଆ ଆସାଇନମେଣ୍ଟ୍ ଲେଖ ଟିଚରମାନଙ୍କଠାରୁ ଗାଳି ଶୁଣ। ତାପରେ-ଏ-ଏ-ଏ ବହୁତ୍, କେତେ ଭୋଗିବାକୁ ପଡୁଛି ଭାଇ ଆମ କଥା ମୁଁ।
ହୁଁ। ଓହୋଃ। ଆଉ ତୋ ଟିଚରଗୁଡାକ ବି ବହୁତ୍ ରାଗି। ତାଙ୍କ ଟିଚରଗୁଡା ବହୁତ ରାଗି ମାନେ ଭଲ ବିହେଭିୟର ଜମା କରୁନାହାନ୍ତି ମୁଁ ଶୁଣୁଥୁଲି।
ହୁଁ। ଆଉ କାଲି ବା କଣ ତମ ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ ମିଳିଛି?
କଣ?
ତମ ରୋହିତ ଶର୍ମାକୁ କଣ ପଦ୍ମଶ୍ରୀ ମିଳିଛି।
ଆମ ରୋହିତ ଶର୍ମାକୁ ମିଳିବନି କି ଆଉ କାହାକୁ ମିଳିବ?
ମୁଁ ତ ସେଇଆ କହୁଛି ତମ ରୋହିତ ଶର୍ମାକୁ ପଦ୍ମଶ୍ରୀ ମିଳିଲା କେହି କହିଲେନି ମୋତେ ଟିକେ ଗେଣ୍ଡୁଶ୍ରୀ କିଏ ଦିଅନ୍ତୁ ବୋଲି। ସତ କଥା ଏଇଟା ଠିକ ହେଲାନି।
ତମକୁ ତ ଗୁଲାପଶ୍ରୀ ମିଳୁଛି ତମେ କାଇଁ ଏମିତି ହଉଛ?
ଗୁଲାପଶ୍ରୀ କଣ ମିଳୁଛି, ଏଇଟା କଣ ତମେ କହୁଛ ଏଇଟା ମତେ, ମତେ ବାଧୁଛି ଏଇଟା ଏମତି କହିଲାଳକୁ।
ତୁମକୁ ଚିତ୍ତ ଭାଇ ଡେଲି ଗୁଲାପ ଫୁଲ ଆଣି ଦେଉଛି।
ଚିତ୍ତ ଭାଇ ସିଏ ତ ଭାଇ ଆମର ଖାସ୍ ଲୋକ।
ହୁଁ ହୁଁ, ଡେଲି ଗୋଲାପ ଫୁଲ ଦଉଛନ୍ତି ଆଣିକି।
ହଁ, ମଙ୍ଗଳା ଫିଲ୍ଡର ସାନ୍ ସେ।
ଆଉ ତାଙ୍କ ପାଟିରୁ ଉ-ଉ-ଉ ଭ ଭାଷ୍ ଭା ଭଷ୍ ଭାଷଣ ନ ଶୁଣିଲେ ଭଲ ଲାଗେନି ତମକୁ?
ହୁଁ। ସିଏ ମାନେ ଓଡିଆରେ ମାନେ ଭଲ ସ୍ପିଚ ଦିଅନ୍ତି ପା ଆମର ଏଇ ଯୋଉ ଗାନ୍ଧୀ ଜୟନ୍ତୀ ଆଇଲା। ହେଲା ଆମ ଦୋକାନୁ ଗୋଲାପ ନେଇଥିଲେ ସେଇ କଥାକୁ ଆଜି ପର୍ଯ୍ୟନ୍ତ କହି ହଉଛନ୍ତି। ସେଇ କଥା।
ତାଙ୍କର ତ କଣ ସ୍ତ୍ରୀ ତ କଣ ଛାଡି ଦେଇଛନ୍ତି, କାହା ପାଇଁ ନଉଥିଲେ କେଜାଣି ନୂଆ ପାଇଁ ବୋଧେ କାହା।
ଓହୋଃ, ଆଉ ଆଉ ମୁଁ କହିଲି ତମ ଖିଆପିଆ କଣ ସଇଲାଣି?
କେବେ ସନ୍ଧ୍ୟାବେଳେ କଣ ଭାତ ଖାଇଥିଲୁ ଏଇନା ଟିକେ ଚୁଡ଼ା ଭୁଜା ଟିକେ ଖାଇବା। ରାତିରେ ଡିନର୍ ଖାଇ କାଲି ଗୋଟେ ଦିନ ସ୍କୁଲ ଯିଏ।
ଆଉ ତମେ କଣ ରେଗୁଲାର ଚୁଡାଭଜା ଖାଉଛ ମୁଁ ଦେଖୁଛି।
ଚୁଡ଼ା ନାଇଁ ମୁଢି ଟିକେ ଖାଇବା କି ଚୁଡ଼ା ଟିକେ ଖାଇବା କି କଦଳୀ ଦିଟା କି ଯାହା ମିଳିଲା। ଆ ତମ ପରିଆ କଣ ଆମେ ହେଇଛୁ କୋଟିପତି ଲୋକ ଡେଲି ଗୁପଚୁପ୍ ଚାଟ୍।
ହଁ ଆରେ ଭାଇ କୋଟିପତି ଲୋକ ବୋଲି କାହିଁରେ କଣ ଆମର ଭାଇ ହଜାର ପ୍ରକାର ରୋଗ ବାହାରୁଚି ଆଜ୍ଞା ମୁଁ କଣ କୋଟିପତି ସତ କହୁଚ? ଆମ ଶିଖୁ ଭାଇ ତ ଡେଲି ଡେଲି ମାନେ ଫିଇ ପାଇବ୍ ଖେଳିକି ରୟାଙ୍କ ପୋଷ୍ଟ କରୁଚନ୍ତି। ସେ ତା ମାମାଙ୍କୁ କୁହନ୍ତି କି ମୁଁ ସେ ମୋର ଗୋଟେ ସାଙ୍ଗଟାକୁ ହରେଇ ଦେଲେ ମାନେ ମୋର ଗୋଟେ କ୍ୟାରମର ଗୋଟେ ସାଙ୍ଗଟା ଗୋଟେ ଖେଳେ। ତ ସେ ତାକୁ ହରେଇ ଦେଲେ, ହରେଇ ଦେଇକି କହୁଛନ୍ତି କଣ ନା ମୁଁ ପ୍ରୋ।
କହୁନ ବିରିୟାନୀ ଦେବେ ହରିଲା ପରେ।
ବିରିୟାନୀ ସିଏ ଏବେ କଣ ନୂଆ କାମରେ ଗୋଟେ ଜଏନ୍ କରିଛନ୍ତି କହିଲେ କି ଏଇ କାମରେ ମୋର ପଇସା ଆସୁ ତାପରେ ମୁଁ ବିରିୟାନୀ।
କୁନୁ ଭାଇ କଣ କାମ କଲେଣି କେତେ କଣ ତାଙ୍କର ହେଲାଣି ପଚାରୁନ।
କୁନୁ ଭାଇ ସିଏ ତ ଗରିବ ଲୋକ ଭାଇ ତାଙ୍କର କଣ ଅଛି କୁହନି? ସିଏ ତାଙ୍କୁ ଖାଲି ପଇସା ପତ୍ର ମାଗିଲା ବେଳକୁ କହୁଛନ୍ତି ମୁଁ ଗରିବରେ ଜନ୍ମ ହେଇଛି ଗରିବରେ ମରିଯିବି।
ହଁ ତ ଭାରି ଦୁଃଖ କଥା।
ତାଙ୍କ କଥା କଣ ଆଉ କହିବି ଆଉ। ଆଉ ଆମର ତ ଗୋଟେ କ କମ୍ପ୍ୟୁଟର ସାର୍ ଗୋଟେ ଅଛନ୍ତି। ସେ ପ୍ରତି କଥାରେ ଖାଲି ଆମକୁ ଭାଇ ପଇସା ମାଗୁଛନ୍ତି। କଣ କରିବୁ କହିଲୁ? ଭାଇ ଏତେ ପଇସା କିଏ ଦବ କାହାକୁ?
ମାନେ କଣ ତାଙ୍କର ମାସକୁ ପଇସା ନୁହେଁ କି? ତାଙ୍କର ମାସକୁ ପେମେଣ୍ଟ ଦିଅନି କି?
ଆରେ ମାସକୁ ପଇସା ଦେଲା ପରେ ବି ଆହୁରି ପଇସା ମାଗୁଛନ୍ତି। କହୁଛନ୍ତି ଆମକୁ ପଇସା ଦିଅ। ମାନେ ଏକ୍ସଟ୍ରା ପଇସା। କଣ ପାଇଁ ନା ମୁଁ ତମକୁ ହଁ ଯେ କୁହୁଚନ୍ତି ମୁଁ ତମକୁ ଏତେ ମାନେ ଧ୍ୟାନର ସହିତ ପାଠ ପଢଉଛି ମାନେ ମତେ ଆଉ କିଛି ଏକ୍ସଟ୍ରା ବି ମେତେ ଦିଅ ମୁଁ ତମକୁ ଆଶୀର୍ବାଦ ଦେବି।
ଉଁ-ହୁଁ, ତୁମେ କହୁନ ମୋର ଆଶୀର୍ବାଦ ଦରକାର ନାହିଁ।
ନାଇଁ ମ ସାରଙ୍କ ଆଶୀର୍ବାଦ ମୁଣ୍ଡ ଉପରେ ଥିଲେ ମାନେ ଭଲ ପାଠ ପଢିବୁ ଆମେ।
ହୁଁ।
ବୁଝିଲ।
ହଁ ମୁଣ୍ଡ ଉପରେ ଆଶୀର୍ବାଦ ଟା ରହିବା ଦରକାର ଆଉ କୋଉଠି ଥାଉ ନଥାଉ।
ଠିକ୍ ଅଛି। ମୁଁ ତ ଆଜି ମତେ ସାର୍ ଡାକି କହିଲେ ଆସ କମ୍ପ୍ୟୁଟର କ୍ଲାସ୍ ଆସ। ମୁଁ କହିଲି ସାରେ ମୁଁ ଯିବିନି ମୋ ପାଖରେ ପଇସା ସରି ଯାଇଚି। ନାଇଁ କିଛି ଅସୁବିଧା ନାହିଁ। ତମେ ଆସିଲେ ତମକୁ କ୍ଲାସ କରେଇବିନି, ଖାଲି ଠିଆ କରେଇ କି ଛାଡିବି।
ତାହେଲେ ଲାଭ କଣ ହବ?
ସାର୍ ଡାକିଚନ୍ତି ମାନେ ଯିବାକୁ ପଡିବ। ଭାଇ ସାର୍ କହିଚନ୍ତି ସାର୍ କହିଲେ ମାନେ ଯିବାକୁ ପଡିବ।
ସାର୍ କ ସାର୍ ତ ତୁମକୁ ଭୋଜି ଦେଉଚନ୍ତି, ଭୋଜି ଭୋଜି ଖୁଆଇ ଦଉଚନ୍ତି। ସାର୍ ତ ତମକୁ କଣ ଭୋଜି ଭୋଜି ଖୁଆଇ ଦେଉଚନ୍ତି ପୁରା
ନାଇଁ ସାର୍ ଭାଇ ଆମର ଥରେ ଡାକିଲେ। କହିଲେ ଚାଲ ଗୋଟେ ଭୁବନେଶ୍ୱର ଗ୍ରାଣ୍ଡ ଯିବା। ସେଠୁ ଗୋଟେ ମାନେ ବଡ଼ ଭୋଜି ତମକୁ ଖୁଆଇବି। ଭୁବନେଶ୍ୱର ଗ୍ରାଣ୍ଡ କହିକି ଆମକୁ ନେଇଗଲେ ଗୋଟେ କନ୍ଧି ଭିତରକୁ। ସେଠି ଗୋଟେ ଛୋଟିଆ ମାନେ ଘର ବୋଧେ ନୂଆ ତିଆରି ହେଉଚି ସେଠିକି ନେଇଗଲେ। ସେଠି ଦେଖିଲା ବେଳକୁ ମାନେ ବୁଢା, ବୁଢ଼ୀ ଯେତେ ସବୁ ଅଛନ୍ତି ସମସ୍ତଙ୍କୁ ଧଳା ପୋଷାକ ଗୋଟେ ବଗ ଭଳିଆ ପିନ୍ଧେଇ ଦେଇକି ଗଲା ଖଞ୍ଜଣି ବଜଉଛନ୍ତି ଜୟଗୁରୁ-ଜୟଗୁରୁ ହେଇକି ହେଲା। ଭାଇ ମୁଁ ସେଠିକି ଯାଇକି କିରେ କଣ ଗ୍ରାଣ୍ଡ ଡାକିଥିଲେ, ଏଠି କଣ ଆମକୁ ଡାକି ଦେଇକି ଇଏ କଣ ଏମିତି କରୁଛନ୍ତି? ମୁଁ କହିଲି ସାର୍ ଇଏ କଣ? ନା ଜୟ ଗୁରୁ କହ ଜୟ ଗୁରୁ କହ। ଜୟ ଗୁରୁ କଣ ମତେ କହିଲେ ପା ଗ୍ରାଣ୍ଡ। ନା ଏଇଟାକୁ ଭାବି ଦେ ଗ୍ରାଣ୍ଡ ବୋଲି। ହେଲା ତାପରେ ମତେ ପୁଣି କଣ କହୁଛନ୍ତି କହିଲୁ? ଶୁଦ୍ଧ ଓଡ଼ିଆ ଦିବ୍ୟ ଖାଇବା। ତମେ ଖାଇବ ଜୀବନ ସାରା ଭୁଲିବନି। ମାନେ ସେଇଥିରେ ପୁଣି ଦଉ ଖାଲି କଣ କହିଲୁ ମୁଗ, ମୁଗ ରେ ହଳଦୀ ପକେଇକି ଛେନା ପକେଇକି ମାନେ ଚିନି ପକେଇ ଦେଇଛନ୍ତି। ସିଏ ମାନେ ସିଏ ଗୋଟେ ଭୟଙ୍କର ଟେଷ୍ଟ ତାର।
ହଁ।
ମାନେ ସିଏ ଗୋଟେ ଅଲଗା ଫ୍ଲେଭର ଆଣୁଛି ମାନେ ତାକୁ ଖାଇଲା ବେଳକୁ।
ହୁଁ-ହୁଁ-ହୁଁ।
ଦିବ୍ୟ ଖାଇବା ପୁଣି ସେଇଟା। ମୁଁ କହିଲି ସାର୍ କଣ? ନା ନା ଏଇଥିରେ ପେଟ ପୂରଇ ଦିଅ। ଏଇଥିରେ ପେଟ ପୂରାଇ ଦିଅ। ନେକ୍ସଟ ଟାଇମ ତମକୁ କୁର୍ କୁରେ ଦେବି ଆଉ। ଏମତି। ଆଉ ମାନେ କଣ କହିବ କହିଲ ମାନେ ଆମକୁ ଗ୍ରାଣ୍ଡ କହିକି ଆମକୁ ଯୋଉ ଠକେଇ କରିଦେଲେ ସେଇଥିରେ କହିବେ ପଇସା ଦିଅ, ମୁଁ ତମକୁ ସେଦିନ ନେଇକି ଯାଇଥିଲି। ମୁଁ କହିଥିଲି ନେଇକି ଯିବାକୁ, ସେ ନିଜେ ଆଡୁ ନେଇକି ଯାଉଛନ୍ତି ସେଥିରେ ଆମକୁ ପୁଣି ପଇସା ମାଗୁସନ୍ତି।
ହୁଁ ସାର୍ ଅଛନ୍ତି ଚାଲକ୍ ଆଉ।
ହୁଁ ସାର୍
ପୁରା ଗ୍ରାଣ୍ଡ ପୁରା ଗ୍ରାଣ୍ଡ କରୁଦଉଛନ୍ତି ତମ ଦୁଇ ଜଣ କୁ।
ହଁ। ତାପରେ ଆମ ଆମକୁ କହିଲେ ମତେ କହିଲେ ଆଉ ତମେ ଗୋଟେ କାମ କର ଉବେର ବୁକିଂ କର। ଆମେ ଉବେର ବୁକିଂ କଲୁ ହେଲା ପଇସା ପ ପତ୍ର ଦେଲା ବେଳକୁ ସାର୍ ଛୁ ସେ ଉପରେ ବାଲା ଆମକୁ ଧଇଲା କହିଲା ଏଇ ପଇସା ଦେ ନହେଲେ ଛାଡିବିନି।
ଆଉ ସାର୍ ଭଲ ଝଡଉଛନ୍ତି ତମଠୁ ଆଉ।
ଆଉ କଣ କରିବୁ କହୁନ ଏମିତିଆ ପରିସ୍ଥିତି ଆଉ।
ତାପରେ ମୋର ତ କଣ ଦ୍ୱାଦଶ ସରିଲାଣି ଘରେ ଖାଲି କହୁଚନ୍ତି ଏଇଠି ଙ୍କ କରିବୁ। ମୋତେ ଭାରି ଚିନ୍ତା ହେଲାଣି ନିଇଟ୍ କରିବି ନା ଯେଇ କରିବି ଭାରି କନଫ୍ୟୁଜ୍ ରେ ଅଛି।
ଚାଲୁନୁ ପାନ ଦୋକାନ ଖଣ୍ଡେ କରିିକି ବସିବା।
ହଁ ସେୟା ଲାଷ୍ଟରେ କରିବି ଭାବୁଛି ତମେ ଗୋଟେ ପାନ ଦୋକାନ ଖୋଲ ମୁଁ ଗୋଟେ ବରା ଦୋକାନ ଖୋଲିବି।
ବରା ଦୋକାନ ହେ ବରା ଦୋକାନ ତ ସୌମ୍ୟ ଭାଇଙ୍କ ତ ବଢଆ ଲାଭ କରୁଛନ୍ତି ଆଠ ଟଙ୍କା ଲେଖା ଏ ବରା କରିଦଉଚନ୍ତି। ବରା, ଗୋଟେ ପାଟିଟେ ପୁରିଇଲା ବେଳକୁ ଭାବିବାକୁ ପଡୁଚି ଖାଇବି ନା ତାକୁ ପକେଟେ ରେ ରଖଦେଇ ପଛରେ କାମରେ ଆସିବ। ଏତେ ଟଙ୍କା ଗୋଟେ ବରା ଗୋଟେ କରିବ ମାନେ ତାଠୁ ଭଲ ତମେ ଏଇ ଯୋଉ ବିଙ୍ଗ
ଲୋକ ଲୋକ ଯଦି ବରା ବରା ଗୋଟାକୁ ଆଠ ଟଙ୍କା କରିବେ ଲୋକ ବରା ନ ଖାଇକି ଅଣ୍ଡା କାଇଁ ନ ଖାଇବେ।
ସେଇ କଥା ତମେ ତ କଣ ଖାଉଚ ଯୋଉ ଚାହାପତି ଅଣ୍ଡା ତମେ ସେ ମୁଁ ଗୋଟେ କଥା କହୁଚି ତମେ ସେ ଚାହାପତି ଅଣ୍ଡା ପିଇ ଖାଇକି
ନା ନା ଆମେ ବ୍ରାଉ ବ୍ରାଉନ ବ୍ରାଉ ଅଣ୍ଡା ଖାଉଚୁ ବ୍ରାଉନ ଅଣ୍ଡା ଦେଶୀ ଅଣ୍ଡା।
ବ୍ରାଉନ ଅଣ୍ଡା ଖାଅ କିଏ ମାର ମାର ହେଲ।
କଣ ଖାଲି ମାର ମାର ହୋଉଚୁ।
ଆରେ ଇଏ ଚିକୁୁ ଭାଇ ଗୋଟେ ଆଣିଛନ୍ତି ତ ଗୋଟେ କଣ ଗୋଟେ ଏଇଟାଁ।
ହୁଁ ହୁଁ ହୁଁ
ଆଉ ଆଉ ଖାଇବା ପିଇବା ସବୁ ସରିଲାଣି ତମର? ହୁଁ
ଚିକେନ୍ ହେଇଥିଲା ଭାତ ହେଇଥିଲା ଡାଲି ଅଣ୍ଡା ଆମେଲେଟ୍ ଏମିତି।
ଅଣ୍ଡା ଖାଉଚ ନା ଆଉ ତମେ ତ କଣ ଦେସି କି ଅଣ୍ଡା ଆଣୁଚୁ ଆମ ଆଡେ ଟିକେ ପଠାଆ ଆମେ ବି ଟିକେ ଟ୍ରାଏ କରୁ ଦେଖି କେମିତି ଲାଗୁଚି। ଆମେ ତ ଏଇ ବ୍ରଏଲର ଗୁଡା ଖାଇ ଖାଇକି ମାନେ ଆମେ ପୁରା ପୁରି ମାନେ କଇଥାଇ ହେଇସାଇଲୁୁଣୁ।
ପଠେଇଦବା ଅନଲାଇନ୍ କରିଦବା ଆଉ। ହୋଉ ହୋଉ ରୁହ ମୋର ଘରେ ଡାକିଲେଣି ମାମା ସେପଟେ ମୁଁ ଯାଉଚି।
ହଉ ହଉ।